ହଁ ମୋ ଭଏସଟା କ୍ଳିଅର ଶୁଭଯାଉଛି ତ ହାଲୋ
ହଁ ହଁ ହଁ ହଁ ଶୁଭୁଛି।
ହଁ ହଁ ଆଉ ଏବେ କଣ କରୁଛ?
ମୁଁ ଏବେ ପକୋଡ଼ି ଛାଣୁଛି ଆ ତମେ କଣ କରୁଛ?
ଆଉ ମୁଁ ଏନା ଟିକେ ଲେଖୁଥିଲି ପ୍ରାକ୍ଟିକାଲ। ହଁ
କଲେଜ ଭଲେଜ ଖୋଲିଲାଣି ଗଲାଣି କଲେଜ।
ନା କଲେଜ ଖୋଲିଲାଣି କିନ୍ତୁ ମୁଁ ଯାଇନି ଯେହେତୁ ଟିକେ ପ୍ରାକ୍ଟିକାଲଟା ସାରିନି। ତେଣୁ ବାଇଶ ତାରିଖରେ ଯିବି ବୋଲି ଭାବିଛି ଆଉ। ହୁ।
ହଁ ସବୁ ପିଲା ଏମିତି ହିଁ ଭାବୁଛନ୍ତି ବାଇଶି ଯିବା।
ହଁ। କଲେଜ କିଏ ଏତେ ଯାଉଛି କଣ କଣ ମାନେ ରେଗୁଲାର ବେସିସରେ କଲେଜ ଯାଉଛ ନା କଣ?
ନାଇଁ ସେମିତି ଆଉ।
ଓହୋଃ! ତମ କଲେଜ ରୁ ଗୋଟେ ନେହା ବୋଲି ପିଲାଟା ପଢୁଛି ଜାଣିଛ?
କିଏ କୋଉ କୋଉ ଅନର୍ସର କୋଉ ଅନର୍ସର?
ତାର ବୋଧେ ହଁ ଫିଜିକ୍ସ ଅନର୍ସ।
ଫିଜିକ୍ସ ର ନେହା କଣ ହେଲା କି?
ନା ମୁଁ ପଚାରୁଛି ଜାଣିଛ କି ନାଇଁ କୁହ।
ନା ମୁଁ ବୋଧେ ଜାଣିନି ମୁଁ ଅଧେ ପିଲାଙ୍କୁ ଜାଣିନଥିବି। କେବଳ ଆମ ଅନର୍ସ ପିଲାଙ୍କୁ ଛଡା। ଆମ ଅନର୍ସ ପିଲାଙ୍କୁ ଜାଣିବା ବି ବହୁତ କଷ୍ଟ ମୁଁ ତ ଏଇ ତନୁସା ଧରିତ୍ରୀ ହେରିକା ଧରିତ୍ରୀରା ଲେଟରେ ଗଲେ ତନୁସା ତେବେଳେ ଗଲା ବୋଧେ ମୁଁ ମାସେ ଦେଢ ମାସ ଖଣ୍ଡେ ପରେ ଯାଇ ତାକୁ ଜାଣିଲି ମୁଁ କାହା ସହିତ ମିଶେନି ଜମା ଚୁପ୍ ହେଇ ବସେ ସିଏ ତା ଆଡୁ କଥା ହେଲା ଯେତେବେଳେ ତାପରେ ଯେତେବେଳେ ମୁଁ ଜାଣିଲି କି ହଁ ସେ ଏଇ ପାଖ ପିଲା ତା ସାଙ୍ଗ ହେଇକି ଗଲୁ ଗଲେ ତା ପୁରା ମେସିନି ମୁଁ ସେମତି ଚୁପ ହେଇକି ମୋ ମୋବାଇଲ ଭଲ ତ ମୁଁ ଭଲ। ମିବାଇଲକୁ କେଞ୍ଚୁ ଥିବି ବସିକି। ନାହିଁ ଇଣ୍ଟ୍ରୋଭୋଟ ନୁହଁ ଯାହା ସହିତ ମିଶିଥିବି ଭଲରେ ମିଶିଯିବି ହେଲେ ନମସ୍ତେ ବି ଯଦି ନାହିଁ ମତେ ଭଲ ଲାଗେନି ମୁଁ ମେନ କଥା ଏଠି ଏଠିକା ଏରିଆ ଆଗୁରୁ ମୁଁ ଏଠି ଏଠିକି ଆସିନି ନା ଏଠି ଏକୁଟିଆ କଲେଜ ଯିବା ଆସିଵା କରନି ମୁଁ ତ ହ ରହୁଥିଲି ସାଙ୍ଗ ପିଲା ଥିଲେ ଆଉ। ଯେହେତୁ ଏଠିକି ଫାଷ୍ଟ ଟାଇମ ପାଇଁ ଆସିଲି ମତେ ବି ମତେ ଭଲ ଲାଗୁନଥିଲା ମୁଁ ଫାଷ୍ଟ ଫାଷ୍ଟ କଲେଜ ଯିବାକୁ ମୁଁ କାନ୍ଦୁଥିଲି ଘରେ ମୁଁ ନାଇଁ ମୁଁ ଯିବିନି ମତେ ଭଲ ଲାଗୁନି ଏକୁଟିଆ ଯିବି ମତେ ଡର ଲାଗିବ ଏ ସେ ଏମିତି ହଉଥିଲି ତାପରେ ଏବେ ଆଉ ସେମିତି କିଛି ନାହିଁ ଏବେ ତ ଭଲ।
ଓହୋ ଆଗରୁ ଏଇଠି ରହୁନଥିଲେ କି ନା କୋଉଠି ରହୁଥିଲେ?
ନାଇଁ ମୁଁ କେନ୍ଦ୍ରାପଡ଼ାରେ ରହୁଥିଲି ଏବ୍ ବର୍ଷେ ହେବ ଏଠିକି ଆସିଛି।
ହଉ ବସେ ହଉ ହଁ କହୁଥିଲ ମ ମାନେ କୋଉଥିରେ ସାଇକଲରେ ଯାଉଛ ନା କୋଉଥିରେ କଲେଜ?
ବସ ରେ ଯାଉଛି ସାଇକଲରେ
ଓହୋ ହୋ ହୋ। ବସ ରେ ତମେ ତ ଏଇଠି ରହୁନ ଇଏ ଧରତିରି ସବୁ ବସ ରେ ଯାଉଛନ୍
ହଁ ତାଙ୍କର ସହିତ ହିଁ ଯାଉଛି ଆମେ ତିନି ଜଣ ସାଙ୍ଗ ହେଇକି ହିଁ ଯାଉ ଏଇଠୁ ପାଖରୁ ଯାଉ।
ଓ ତମର ସିଆଡୁ ତ ବସ ଆସୁଥିବ।
ହଁ ଡାଇରେକ୍ଟ ବସ୍ ଯାଉଛି ସେଇଥିରେ ଯାଉଛି।
ଆଉ ଜାଣିନ ନହେଲେ ଆଲିସା କୁ ଚିହିଁଛ ଆଲିସାକୁ?
ଆଲିସା ସିଏ ବି କୋଉ ଅନର୍ସ ପିଲା?
ହଁ ତାର କେମେଷ୍ଟ୍ରି ଅନର୍ସ ତମେ ତ କହିଲ ଜାଣିନ ଆଉ।
ମୁଁ ଜାଣିନଥିଲି କେମିଷ୍ଟ୍ରି ର ଗୋଟେ ଅନର୍ସ ଓହୋ ତାଙ୍କର ବି ସେଇ କଲେଜ ଥିଲା ନା କଣ ମହର୍ଷି କଲେଜ।
ନାଇଁ ତାର ଥିଲା ରମାଦେବି ବୋଧେ ହଁ ରମାଦେଇ ଥିଲା। ରମା ଦେଇ ଥିଲା ହେଲା କମଳା ନେବ ଏମିତି ସବୁ ପଢୁଛନ୍ତି ଆଉ ଜାଣିନ ତ ଆଉ
ହୁଁ ହୁଁ ମୁଁ ତ ଜାଣି ନଥିବି ସେତ ଜାଣିଥିବେ ମୁଁ ଜାଣିନି।
ମୁଁ କିହିଲି ଆଲିସା କୁ ଜାଣିଚ କାରଣ ସେ ଏଠି ସମସ୍ତ ସାଙ୍ଗରେ ମିଶେ ତ ସେଇଥିପାଇଁ। ସେଇଥିପାଇଁ
ନି ସେ ସିଏ ଅଲଗା ଅନର୍ସ ଥିଲା ନା ଯଦି ସେଇ ଅନର୍ସର ମୁ ହେଇଥାନ୍ତି ତାହେଲେ ଯାଇକି ହଁ ଜାଣି ପାରିଥାନ୍ତି। ହେଲେ ଅଲଗା ଅନର୍ସ ହେଲେ ଆମ ଅନର୍ସ ଯାହାକୁ କହିବ ମୁଁ ଜାଣିଦେବି କିଛି ନାହିଁ।
ଓହ ନା ମ୍ୟାଥମେଟିକ୍ସ ର ତ ଏଇ ଦି ଜଣଙ୍କୁ ହିଁ ଜାଣିଛି। ତନୁସା କୁ ସେ ଭାରି ଆଉ ବର୍ଷା ପାଗ ବୋଲି ବୋଧେ ପୋକଡି ଟା ଛଣା ହଉଛି ଆଉ।
ହଁ ହଁ।
ଓହୋ ଘରେ ହଁ ଖାଇଥିଲି ଭାତ। ଭାତ ସଜନା ଶାଗ, ଆମ୍ବ, ଆଳୁ ଚକଟା, ମିକ୍ସଚର। ଆଉ କଣ ଟେ ଖାଇଥିଲି ମନେ ପଡୁନି ଏମିତି ଆଉ।
ହୁଁ
ଆଉ ତମେ କଣ ଖାଇଥିଲ।
ମୁଁ ସେ ଭାତ, ଡାଲି କଣ ଆଳୁ, ଜହ୍ନି। ଟମାଟୋ ଏସବୁକୁ ଚକଡା ହେଇଥିଲା ଆମ୍ବ।
ଓ ହୋ ହୋ ହଁ ଭଲ। ଆଉ କଣ ଘରେ ଏକୁଡିଆ ନା କଣ?
ନା ଅଛନ୍ତି ବା ଏଇଠି ଭାଇ ଦି ଜଣ ଅଛନ୍ତି ମୋର। ମାନେ ମୋ ଭାଇ ମୋ ମାମୁଁଙ୍କ ପୁଅ।
ଓ ହୋ ମାମା ନାହାନ୍ତି ବୋଧେ। ସେଇଆ ଭାବିଲ ନହେଲେ ମାମା ଆାଣିବା କଥା ନା ତମେ
ମତେ ଆସେ ରୋଷେଇ ମୁଁ ଛାଣେ।
ହଉ ହଉ ହଁ ଭଲ ହବ ସେଇଟା ତ ଜଣାଥିବା ଦରକାର। ତଥାପି କଣ ସବୁ ରୋଷେଇ ଆସିଛି ନା କଣ?
ହଁ ମତେ ସବୁ ଆସେ। ଆଗରୁ ମାମା ତାର ମାମା ରୋଷେଇ ମାମା ରୋଷେଇ କରେ ମୁଁ ଦେଖେ ସେଇଠି। ଆମର ଆଗରୁ ଥିଲା ପ୍ରୋବ୍ଲେମ୍ ଗୋଟେ ଘ ଗୋଟେ ଘର ଥିଲା। ସେଇଠି ହିଁ ରୋଷେଇ ସେଇଠି ପାଠ ପଢ଼ା ସବୁ ସେଇଠି ମୁଁ ଏମିତି କି ଟେନ୍ଥ ଏକ୍ଜାମ୍ ବି ଦେଇଛି ମୁଁ ସେଇ ହିଁ ଘରେ ପଢ଼ିକି। ସେଇଠି ରୋଷେଇ ବାସ ପାଠ ପଢ଼ା ସବୁ ସେଇ ଗୋଟେ ଘରେ ହିଁ ଆମେ ମୁଁ ପଢିକି ଏକ୍ଜାମ୍ ଦେଇଛି ତ ସେଇଠୁ ଦେଖିକି ଦେଖି ଦେଖି ଦେଖି ତାପରେ ମୁଁ କରି ଦେଖିକି ମୁଁ ଶିଖିଯାଇଛି ଆଉ ହୁଁ।
ମୁଁ ତ ସବୁବେଳେ ଦେଖୁଛି ବଟ୍ ମୁଁ ଶିଖିପାରୁନି ଦେଖିଆ ଆଉ ଥରେ ଟ୍ରାଏ କଲେ ହବ।
ସେ ସେଇଟା ହଁ ଟ୍ରାଏ ଥିଲେ ସେଇଟା ହେଇଯିବ ଥରେ ଦି ଥର କଲେ ତାପରେ ହେଇଯିବ। ମୋ ଭାଇ ତ ଶିଖିଗଲାଣି ରୋଷେଇ।
ହୁଁ ଭାଇର କୋଉ କ୍ଲାସ୍?
ସେ ମୁଁ ଟେନ୍ଥ କ୍ଲାସ୍ ଟେନ୍ଥ ହେଲା ଏଥର ଏକ୍ଜାମ୍ ଦବ ଆଉ।
ଓ କଣ ଏଇଠି ପଢୁଛି ନା କେନ୍ଦ୍ରାପଡ଼ା?
ନାଇଁ ଏଇଠି ଅଛି କେନ୍ଦ୍ରାପଡ଼ା ରେ କିଏ ରହିବ କାହା ପାଖରେ ଅଛି ରହିବ। ଏଇଠି ଅଛି।
ଓ ହୋ। ମାନେ ଏଇଠି କୋଉ ସ୍କୁଲ୍ ରେ ପଢୁଛି?
ବ୍ରହ୍ମସର।
ହଁ ହଁ ବ୍ରହ୍ମସର ଗୋଟେ ସ୍କୁଲ୍ ଅଛି।
ହଁ ଏଇଠି ଅଛି ବା ସେଇ ପାର୍କ ପାଖରେ ଅଛି ଗୋଟେ।
ହୁଁ ଆ ପଢୁ଼ ଆଉ କୋଉଠି କଣ ଟ୍ୟୁସନ୍ ଯାଉଛି?
ଟ୍ୟୁସନ୍ ଯାଉଛି ସେ ସେଇଠି କୋଉଠି କଣ ଓମ୍ ଭାଇବ୍ରାଣ୍ଟ ଏକାଡେମୀ।
ଓ ହୋ।
ହୁଁ।
ସେ କଣ କହୁଛି ଆଗକୁ କଣ ହବ।
ଆଜ୍ଞା।
ମୁଁ କହିଲି ସେ କଣ କହୁଛି ଏମ୍ କଣ ଅଛି ଆଗକୁ କଣ ହବ।
ଆଗକୁ କଣ ହବ ତାର ସେ ଗୋଟେ ମାନେ ପରସନ୍ ଟେ। କିଛି ଜାଣିନି କଣ ହବ। କିଛି କହୁନି ସେ ତାକୁ କହି କହି କହି କହି ସବୁବେଳେ ଝଗଡ଼ା ତାର ମୋର ସବୁବେଳେ ଝଗଡ଼ା। ଆମ ଘରେ ଯିଏ ରହିବ ମାଇଁ ମାମୁଁ ସମସ୍ତେ ରାଗିକି ସବୁବେଳେ ଝଗଡ଼ା। ଆ ମୁଁ ତାକୁ ଯୋଉ ଦିନ ପାଠ ପଢ଼ିବା ପାଇଁ ଗଲା ତ ଆଉ ଗଲା ସେ ଲା
ଓହୋ ହଉ ମାନେ ପଢ଼ାପଢ଼ି କେମିତି କଣ କରୁଛି?
ପଢ଼ାପଢ଼ି ତ ମୋ ହିସାବରେ ସେ ଏତେ ଭଲ କରୁନି। ଭଲ ଏତେ ଭଲ ବି ମାନେ ଭଲ ବି କୁହାଯିବନି ସେମିତି ପାଠ ପଢୁ଼ଛି। ଆଉ ସେଇଭଳିଆ ଯୋଉଟା ସବୁ ନ ଆସେ ମତେ ପଚାରେ ମୁଁ ତାକୁ ବୁଝେଇବାଝେଇ ଦିଏ ଆଉ।
ଓ ହୋ।
ଆଉ ତମର କଣ ଭାଇ ଭଉଣୀ ଅଛନ୍ତି?
ଗୋଟେ ହଁ ହଁ ମୋର ଗୋଟେ ଭାଇ ଅଛି। ଏଇପଟ କେବ ହଉନା ବହୁ ହଁ ଆଉ ତମର।
ମୋର ସେଇ ମୋ ସାନ ଭାଇ ଗୋଟେ। ମୋର ସାନ ଭାଇ ମଁ ସେ ଗୋଟେ ଭାଇ ହଁ ତାପରେ ମାମୁଙ୍କ ପୁଅ ତାପରେ ଦାଦା ବଡବାପା ତାଙ୍କ ପୁଅ ଭାଇ ଭଉଣୀ ଏମିତି ସବୁ ଅଛନ୍ତି ଆଉ।
ହ ନା ନମ ବସିଲ ଏନେ ନିର୍ଜ
ନିଜର ତ ମ ମୋର ଗୋଟେ ହଁ ଆମେ ଭାଇିଭଉଣୀ।
ଓ ତା ବଡ ତାହାଲେ ଆଉ।
ହୁଁ ହଁ ମୁଁ ବଡ ଆଉ ଯହା ପଢ। ସବୁ କେମିତି ଚାଲିଛି?
ପଢାପଢି କଲେଜ ଟା ତ ଖୋଲୁନି ଆଉ ପଢାପଢି କିଛି ଦିନ କଲେଜ ଗଲେ ଟିକେ ପଢାପଢ଼ି ଟା ଷ୍ଟାଟ ହବ ଆମେ ତ ସବୁ ପରୀକ୍ଷା ପୂର୍ବରୁ ପଢ଼ିବା ଲୋକ। ଆଉ ଏବେ ଯେମତି ପାଠ ପଢା ପ୍ରତି ପ୍ଲସ୍ ଥ୍ରୀ ର ଟିକେ ନାହିଁ।
ହୁଁ। ଆଚ୍ଛା।
ହୁଁ ହୁଁ। ଏମିତିଆ କଥା ଆଉ କଣ କରିବା ଟିକିଏ ପଢିବାକୁ ପଡୁଛି ଆଉ ପରୀକ୍ଷା ବେଳେ
ହୁଁ ତମର ମହର୍ଷିରେ ପ୍ଲସ ଟୁରେ କୋଉ ସେକ୍ସନ ଥିଲା?
ମୋର ସବୁବେଳେ ଏ ଏ ସେକ୍ସନ ଛୋଟବେଳୁ ଏବେ ଯାଏ।
ଭଲ।
ଓ ନାଇଁ କିଏ ଥିଲେ କି ଚିନ୍ହା ପିଲା?
ହଁ ଗୋଟେ ବି ସେକ୍ସନ ଗୋଟେ ପିଲା ଟେ ଥିଲା ତ
ହଁ ନା କହିଲ ପୁହ ନା ଝିଅ?
ଝିଅଟେ ପୁଅ ପିଲା।
ଓ ଝିଅ ତାହେଲେ ବି ସେକ୍ସନ ଟିକେ ଜାଣିବା କଷ୍ଟ ଦେଖି ନା ଟା କହିଲ?
ରୀତିକା ସିଏ ଏତେ କଲେଜ ଫଲେଜ ଆସେନି ବୋଧେ।
ରୀତିକା ହଁ ଗୋରା ହେଇକି ପିଲଟେ।
ହଁ ହଁ ଗୋରା ହେଇକି।
ଟିକେ ଗେଡା ବୋଧେ ମାନେ ମିଡ଼ିୟମ୍।
ହଁ ହଁ ହଁ ସେମତି।
ହଁ ହଁ।
ଆସେନି କୁଆଡୁ ସେଆଡୁ ଆସେ କୋଉଠି ତାଙ୍କ ଘର। କୋଉଠି ତାଙ୍କ ଘର ବୋଧେ ଜୟଦେବ ବିହାର ଆଡେ ହଁ ସେଆଡେ।
ସେ ଡିଟେଲସ ଜାଣିନି କାରଣ ଏ ସେକ୍ସନ ନାଁ ମୁଁ ଟିକେ ଭଲସେ ଜାଣିଛି। ନା ବି ଏଇଟା ଲାଗିଲା ତ ଶୁଣିଲା ଭଳିଆ ଦେଖିଲା ଭଳିଆ ସେଇଥିପାଇଁ କହିବି ପଚାରି।
ଓହୋ ହଁ ବା ମୁଁ ତ ଆମ ସେକ୍ସନ ପିଲାଙ୍କୁ ଜାଣିନି ତମେ ଯାହା ହଉତେ ଏ ପିଲାଙ୍କୁ ସବୁ ଜାଣିଛ ସେଇଟା ବଡ଼
ନାଇଁ ନାଇଁ ଆମର ଗୋଟେ ଗୋଟେ ସେକ୍ସନ ବହୁତ ପିଲା ମାନେ ପାଖାପାଖି ଷାଠିଏ ସତୁରିୀ ଅଶୀ ପିଲା ନା ଗୋଟେ ସେକ୍ସନ ରେ। ଆର ଚାରଟା ସେକ୍ସନ ଥିଲା ଏ ବି ସି ଡି। ହଁ ବହୁତ୍ ବହୁତ୍ ପିଲା ହେଇଯାଉଛନ୍ତି ଆଉ ଯେମିତି କି ସମସ୍ତ ଜାଣିବ ପୁଣି ମୁଁ ଲିମିଟେଡ୍ କଲେଜ ହିଁ ଯାଇଛି ଦି ବର୍ଷରେ ମାତ୍ର ପଚାଶ କି ଷାଠିଏ ଦିନ ହିଁ କଲେଜ ଯାଇଛି।
ଆମର ବି ସେଇୟା ମୁଁ ତ ସେଇୟା ଆମର ଆମର ସେମତି ଗୋଟେ ସେକ୍ସନ ରେ ବୋଧେ ଶହେ ପଚିଶ ଜଣ ଖଣ୍ଡେ ପିଲା। ମୁଁ ଖାଲି ସେଇ ଅଧା ଅଧି ଆମ କ ପିଲା ମାନ ମୁଁ ଯ ହେଲରେ ରହୁଥିଲି ସେଇ ହେଲ ପିଲାଙ୍କୁ ଯେତିକି ଜାଣିଛି ଆଉ ବୋଧେ କଲେଜ ପିଲାରୁ ଆମ ପ୍ରାକ୍ଟିକାଲ ଗ୍ରୁପ୍ ରେ ଯଉ ଜଣେ ଦିଇ ଜଣଙ୍କୁ ହିଁ ଜାଣିଛି ବେଶୀ ଜଣଙ୍କୁ ବି ଜାିଣିନି
ହଁ
ତାଙ୍କ ନାଁ ମିଶିଛି ହେଲେ ତାଙ୍କ ନାଁ ବି ଜାଣିନି ମୁଁ ଏଇଭଳିଆ
ହଉ। ହଉ ତାହେଲେ ଟିକେ ଟାଇମ୍ ଟା ହେଇଗଲାଣି ଯଦି ତମେ ଫ୍ରି ଥିବ ମୁଁ ଆଉ ଟିକେ ପରେମକୁ ଆଉ ଥରେ କଲ୍ କରିଦିଅ ଠିକ୍ ଅଛି।
ଆଚ୍ଛା ହଁ ହଁ କାଟି ଦିଅନ୍ତୁ ସେପଟରୁ
ହଁ ହଁ।